ଆଚ୍ଛା।
ଜୟ ଜଗନ୍ନାଥ ହ୍ୟାଲୋ ଶୁଭା ଯାଉଛି?
ଆଜ୍ଞା ବନ୍ଧୁ ମୋର ଶବ୍ଦ ସ୍ପଷ୍ଟ ଆସୁଛି ଆପଣଙ୍କୁ?
ହଁ ସ ସ୍ପଷ୍ଟ ଆସୁଅଛି।
କିନ୍ତୁ ବନ୍ଧୁ ଆପଣଙ୍କର ଚତୁଃପାର୍ଶ୍ଵରୁ କିଛି ଶବ୍ଦ ଆସୁଛି।
ଏବେ ଆସୁଛି?
ନାଇଁ ବନ୍ଧୁ ଏବେ ଆଉ ଆସୁନାହିଁ। ମଆଉ ବନ୍ଧୁ କଣ ଖବର କଣ କରୁଛନ୍ତି?
କିଛି ନାହିଁ ନା ଟିକେ ପାଠ ପଢୁଥିଲି ଆପଣଙ୍କ କଥା ମନେ ପଡିଲା ତ ସେଥିପାଇଁ ଟିକେ ସମ୍ପର୍କ କରଖୁଥିଲି।
ହଁ ବନ୍ଧୁ ଆଜି ଆମର ମୋର ବି ବହୁତ ମନେ ପଡୁଥିଲା ଆମର ବିଦ୍ୟାଳୟର ସବୁ ସମସ୍ତ ବନ୍ଧୁ ମାନଙ୍କ ବିଷୟରେ ସମ ମନେ ପଢୁଥିଲା ସମସ୍ତଙ୍କ କଥା।
ହ ଆପଣଙ୍କ ଦେହ ଭଲ ନାହିଁ?
ଅ ହଁ ବନ୍ଧୁ ଟିକେ ଅ ସ୍ଵାସ୍ଥ୍ୟ ଅବସ୍ଥା ଟିକେ ଖରାପ ଅଛି ମୋର। ଅ ଯେହେତୁ ଆଜି ସମୟ ବ୍ୟସ୍ତତା ଭିତରେ ମୁଁ ରହିଗଲି ସିଆଡେ ବି ଯାଇ ଥିଲି ଟିକେ ଗାଁ କୁ ଟିକେ ଯାଇଥିଲି ଆଉ
ଗାଁକୁ ମାନେ
ଆଜ୍ଞା ଆମର ଅ ଚାଉଳ ଆଣିବାକୁ ଟିକେ ଗ୍ରାମକୁ ଯାଇଥିଲି। ତ ଗାଁକୁ ଆଜ୍ଞା ଆଜ୍ଞା ଆଜ୍ଞା ସେଇ ଏ ପାଗ ହେତୁ ବାହାରକୁ ଗଲେ ସେଇ ପାଗରେ ରହିଲେ ତ ଦେହ ଅବଶ୍ୟ ଖରାପ ହବ ଇଁ ମୋର। ହୁଁ ସେ।
ଏ ଯୋଉ ସରକାର ଯୋଉ ସୁବିଧା ଯୋଗଉଛନ୍ତି ତ ଚାଉଳ ସେଇ ଚାଉଳ ତ?
ଆଜ୍ଞା ଆଜ୍ଞା ରାସନ ଚାଉଳ ଆଜ୍ଞା।
ସରକାର ବହୁତ ସୁବିଧା ଯୋଗଉଛନ୍ତି ଯାହା ହଉ ଆପଣଙ୍କର ଯୋଉ ଆପଣ ଗ୍ରାମର ବହୁତ ଦୂରରୁ ରହୁଛନ୍ତି ଆପଣ ଚାଷ ବାସ କରିପାରୁନାହାନ୍ତି କି? କିଛି କରିପାରୁନାହାନ୍ତି। ସେଥିପାଇଁ ଆପଣ ସରକାରକୁ ଧନ୍ୟବାଦ ଦବା କଥା ଯେ ଆପଣଙ୍କୁ ସେ ଚାଉଳ ଯୋଗଉଛନ୍ତି ପ୍ରତି ମାସକୁ ମାସ।
ଆଜ୍ଞା ନିହାତି ନିହାତି।
ବହୁତ କିଛି ଭରଣ ପୋଷଣ ହେଇପାରୁଛି ନାଇଁ।
ଆଜ୍ଞା ସରକାର ଆମକୁ ଆମକୁ ଖାଲି ନୁହେଁ ଅ ଦେଶବାସୀ ସମସ୍ତଙ୍କୁ ଏମିତି କି ଯେ ସୁବିଧା ସୁଯୋଗ ମିଳୁଛି ଯୋଉମାନଙ୍କୁ ପାଖରେ ଖାଦ୍ୟ ପହଞ୍ଚି ପାରୁନି ଯୋଉମାନେ ଖାଇବା ପାଇଁ ମାନେ ଅନୁ ଉପଯୁକ୍ତ ତାଙ୍କ ପାଖରେ ପଇସା ହେଇପାରୁନି। ସେତିକି କମେଇ ପାରୁନାହାନ୍ତି ସେମାନଙ୍କୁ ସରକାର ଯୋଉ ଯୋଉ ସୁବିଧା ଏଇଟା ଦେଇଛନ୍ତି ସେମାନଙ୍କ ପାଇଁ ବହୁତ ସେମାନେ ଧନ୍ୟ ମନେ କରୁଥିବେ। ଆଉ ଆମେ ବି କରୁଛୁ। ଆ ବନ୍ଧୁ ମୁଁ ସେପଟେ ଯୋଉ ଆଜି ଯାଇ ଥିଲି ଆମର ଆଜି ବିଦ୍ୟାଳୟରେ ମୁଁ ଭେଟ ହେଇଥିଲି, ବିଦ୍ୟାଳୟକୁ ଭେଟ କରିଥିଲି ଆଜି। ବୁଝିଲେ ଆ ବିଦ୍ୟାଳୟକୁ ଯେତେବେଳେ ଆଜ୍ଞା କୁହନ୍ତୁ।
ବାର ଥିଲା।
ଆଜ୍ଞା ବିଦ୍ୟାଳୟ ରବିବାର ଥିଲା ଅବଶ୍ୟ କିନ୍ତୁ ଆମର ବର୍ଷକୁ ଥରେ ଆପଣଙ୍କର ବିଦ୍ୟାଳୟରେ ଆମେ ପଢିଥିଲା ବେଳେ ଆପଣଙ୍କର ମନେ ଥିବ। ଆ ସମାଜର ଗୋଟେ ପ୍ରତିଯୋଗିତା ହୁଏ ରବିବାରିଆ ଯୋଉଟା ହୁଏ
ହଁ ହଁ ନିଶ୍ଚୟ।
ଆଜ୍ଞା ଆଜ୍ଞା ସେଇ ତା ଆଜି ରବିବାର ଥିଲା ତ ସମାଜର ଯେବେବି ପ୍ରତିଯୋଗିତା ହୁଏ ସମାଜ ତରଫରୁ। ଗୋଟେ ପ୍ରତିଯୋଗିତା ସମାଜ ଯୋଉ ନ୍ୟୂ ଖବର କାଗଜ ଯୋଉ ସମାଜ ସେଇଥିରୁ ଆଜ୍ଞା। ସେଇଥିରୁ ଗୋଟେ ଆମର ଆସିଥାଏ ପ୍ରତିଯୋଗିତା ସେମାନେ କରିଥାନ୍ତି।
ହଉ।
ତ ସେଇଟା ଗୋଟେ ଚାଲିଥିଲା କିନ୍ତୁ ସେଇଠି ମୋର କୌଣସି ଗୋଟେ କାମ ହେତୁ ମତେ ଟିକେ ଯିବାକୁ ପଡିଥିଲା ଅ କାମ ହେତୁ ଯାଇ ଆଜ୍ଞା କାମ ହେତୁ ଯାଇଥିଲି କିନ୍ତୁ ସେଠାରେ ମୋର ଯୋଉ ବିଦ୍ୟାଳୟକୁ ପ୍ରବେଶ କରିବା ପରେ ମୋର ଯେ ଅନୁଭୂତି ଯୋଉଟା ରହିଲା ମୁଁ ସେଇଟା ଆପଣଙ୍କୁ ଜଣେଇବାକୁ ଚାହୁଁଚି। ଏଁ ଆଜ୍ଞା। ପ୍ରଥମ କଥା ମୁଁ ଯେତେବେଳେ ବିଦ୍ୟାଳୟ ଭିତରକୁ ପ୍ରବେଶ କଲି ପ୍ରଥମ ଯୋଉଟା ଦେଖ ଦେଖିଲେ କି ଆମର ବିଦ୍ୟାଳୟର ଚତୁଃପାର୍ଶ୍ଵ ଯୋଉଟା ସେ ଚତୁର୍ ପାର୍ଶ୍ ହିଁ ଆମର ଅତୀତକୁୁ ସବୁ କିିଛି ଉତ୍ଫୁଲ୍ଲିତ କରିଦେଲା ବୁଝିଲେ।
ଆପଣଙ୍କର ଆପଣ ଶୁଣନ୍ତୁ ଟିକେ ଆପଣ ଏବେ ଦେଖି ସେ ବିଦ୍ୟାଳୟ ସମ୍ପୂର୍ଣ୍ଣ ଭାବରେ ନୂତନ ହେଇଯାଇଛି। ଅବଶ୍ୟ ପୁରୁଣା ପୁରୁଣା ଗୃହ ଗୁଡିକ ଅଛି ବୁଝିପାର କିନ୍ତୁ ତଳେ ଟାଇଲ ଫାଇଲ ପଡି ପୁରା ନୂତନ ବାବା ଭାବରେ ପୁରା ପରିଷ୍କାର ପରିଚ୍ଛନ୍ନ ହେଇଯାଇଛି ଆଉ ଚାରି କଡ ମ ଗଛ ଲତ ଲଗା ହେଇଛି ଆଉ ମଝିରେ ମଧ୍ୟ ଗୋଟେ ବଗିଚା ହେଇଛି ବୁଝିପାଇଲେ। ସେ ବଗିଚା ଟା ବହୁତ ସୁନ୍ଦର ଦେଖା ହଉଛି ଆଉ ମ ମଧ୍ଯାନ ଭୋଜନ ବି ଦିଆଯାଉଚି ଖାଦ୍ୟ ବି ଛୁଆ ମାନଙ୍କୁ ଦିଆଯାଉଚି ଆପଣ ଦେଖିଥିବେ।
ଆଜ୍ଞା ସେଇଟା ସେଇଟା ତ ସେତେବେଳେ ବି ଆମର ବିଦ୍ୟାଳୟ ଯେବେଠୁ ଆରମ୍ଭ ହେଲାଣି ସରକାରଙ୍କର ସେଇଟା ବି ଗୋଟେ ବଡ ଅ ସୁବିଧା ଯୋଉଟା କୁହନ୍ତି ପିଲାମାନେ ପାଇପାରନ୍ତି ହୁଁ ତ ସେଇଟା ବି ଆମେ ଆମେ ବି ସେଇ ଉପଭୋଗ କରିଚନ୍ତି ସେଇ ଜିନିଷକୁ କିନ୍ତୁ ସେ ଚତୁଃପାର୍ଶ୍ଵ ତ ଛାଡନ୍ତୁ ସେଇ ସବୁ ନୂଆ ହେଇଯାଇଚି ସତ କିନ୍ତୁ ଆମର ସେଇ ଯଉ ଆମର ତ ଯୋଉଟା ସେଇଟା ତ ନୂଆ ହେଇନି କି ସେଇଟା ବଦଳି ଯାଇନି ନା। ତ ସେଇ ଜିନିଷ ସବୁ ମନେ ପଡିଲା ଆମେ ଯେ କେମିତି ଆମେ ଉଚ୍ଚ ପ୍ରାପ ପ୍ରାଥମିକ ବିଦ୍ୟାଳୟରେ ଯେତେବେଳେ ଆପଣଙ୍କର ଆପଣଙ୍କର ବି ଗୋଟେ ଅନୁଭୂତି ଥିବ ପ୍ରଥମ ଶ୍ରେଣୀ ଯେତେବେଳେ ଆମେ ପଢିଲେ ପ୍ରଥମ ଶ୍ରେଣୀ ଥିଲା ଆମର ପ୍ରା ମାନେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେ ଦିନ ଆପଣ କିଛି ଗୋଟେ ଖରାପ ବିହେ ଖରାପ ବ୍ୟବହାର କରି ନଥିଲେ ଅବଶ୍ୟ କିନ୍ତୁ ଆମେ ଜଣଙ୍କର କାହାର ଖରାପ ବ୍ୟବହାର ହେତୁ ଆମେ ପୁରା ଶ୍ରେଣୀର ପିଲାମାନୋନେ ଠିଆ ହେଇଥିଲୁ ଦଣ୍ଡ ଦେଇଥିଲେ ଆମକୁ ଆମର ଯିଏ ଅ ଉଁ ମାନେ ପ୍ରଧାନ ଶିକ୍ଷକ ଯିଏ ଥିଲେ ଆମକୁ ଦ ଟ ଦେଇଥିଲେ ଠିଆ କରରେଇ କରିକିନା।
ମୋର ଆପଣ ଯୋଉ କଥା କହୁଛନ୍ତି ମୋର କାହିଁ ମନ ପଡୁନାହିଁ। ମୁଁ ତ ସେମିତି କିଛି ଶୁଣନ୍ତୁ ଆପଣ କହିଥିବି ଆପଣ ମିଛ କଥା କହିନଥିବେ ମୁଁ କିନ୍ତୁ ଖରାପ ବ୍ୟବହାର କହାକୁ କରେ ନାହି।
ନାଇଁ ନାଇଁ ନାଇଁ ବନ୍ଧୁ ଆପଣ ଖରାପ ବ୍ୟବ ଦ ନାଇଁ ଆମେ ସେଇଟା ଗୋଟେ ସେଇଟା ମୋର ଭୁଲ ଉଚ୍ଚାରଣ ବାହାରି ଯାଇଚି କି ଖରାପ ବ୍ୟବହାର ଆମେ କିଛି ଗୋଟେ ମସ୍ତି କରୁଥିଲେ। ଅ କହିବାକୁ ଗଲେ କିଛି ଗୋଟେ ମଜା ମସ୍ତି କରୁଥିଲେ।
ହଁ।
ଆଜ୍ଞା ତ ସେଇ ଏଥିରେ ସେଥିରେ ଆମେ ମାନେ ସମସ୍ତେ ଧରା ପଡିକି ଆମେ ଦଣ୍ଡ ପାଇଥିଲୁ ସମସ୍ତେ ଯଇାକ ପାଇଥିଲୁ ଆଉ ସେଇଠି ଗୋଟେ ଜିନିଷ ଆମେ ଅ ପ୍ରଥମ ମାନେ ବନ୍ଧୁତା ଆଡ କୁ ଆମେ ପ୍ରଥମ ପାଦ ଉଠେଇଲୁ କି ଆମେ ଗୋଟିଏ ବନ୍ଧୁ ଭୁଲ କରିଥିଲା ଅବଶ୍ୟ କିନ୍ତୁ ସେଇଟା ଆପଣ ନ ଥିଲେ। ଆଉ ଜଣେ କିଏ ଥିଲେ ହୁଁ ଭୁଲ କରିଥିଲେ କିନ୍ତୁ ଆମେ
ହଁ।
କେହି ବି ମୁହଁ ଖୋଲି କହିଲୁନି କି ତାର ଏକୁଟିଆ ଭୁଲ ଥିଲା। ଆମେ ସମସ୍ତେ ଦଣ୍ଡ ପାଇଲୁ ସମସ୍ତେ ଏକାଠି ହେଇକି ଦଣ୍ଡ ପାଇଲୁ ସମସ୍ତେ ଯେହେତୁ ଆମେ ସମସ୍ତେ ହସିଥିଲୁ। ସେଇ ଜିନିଷରେ ତ ଆମେ ସମସ୍ତେ ସମସ୍ତେ ମିଶିକି ହିଁ ଦଣ୍ଡ ପାଇଲୁ।
ମୋର ସେ କଥା ଆପଣ ଯୋଉଟା କହୁଛନ୍ତି ଠିକ କଥା କହୁଥିଲେ ଆପଣଙ୍କର ମନ ଅଛି ଅବଶ୍ୟ କିନ୍ତୁ ମୋର ସେଟା ମନ ନାହିଁ କାହିଁକି ନା। ସବୁ ଜିନିଷ ସମସ୍ତଙ୍କର ମନ ରୁହେନାହି ବୁଝିପାରିଲେ କିଛି ନା କିଛି ଭୁଲିଯାଆନ୍ତି କେହି କେତେଟା କଣ ଭୁଲିଯାଆନ୍ତି।
ଆପଣଙ୍କର କଣ ଅନୁଭୂତି ଅ ଛି? ଯୋଉଟା ବହୁତ ଭଲ ଭାବରେ ମନେ ଅଛି ଆଉ ଆପଣଙ୍କୁ ବହୁତ ଭଲ ଲାଗେ ବିଦ୍ୟାଳୟର?
ମୋର ସେମିତି କିଛି ଅନୁଭୂତି ନାହିଁ। କଣ ଯାଇଥିଲି କିନ୍ତୁ ମନ ପହିଲେ ଟିକେ ମନ ଦୁଃଖ ହୁଏ। କାହିଁକି ନା ସେଇ ଜାଗା ଛୋଟ ଥିଲୁ ବହୁତ ଭଲ ଥିଲା। ଏବେ ଏଠିକି ଯା କାମ କର କାମ ନୁହେଁ ପାଠ ଟିକେ ଅଧିକା ପଢ ଏ କାର୍ଯ୍ୟ ନକଲେ ହବ ନାହିଁ। ଉଚ୍ଚ ବିଦ୍ୟାଳୟକୁ ମାନେ ଉଚ୍ଚ ବିଦ୍ୟାଳୟ ଆମେ ଯଉ ଯାଉଛୁ କଲେଜ କୁ ସେଠିକି ଯାଇକି ସେଟା କର ଏଟା ହଉଛି ସେଟା ହଉନି। ଯାହା ଆସେ ବହୁତ ପ୍ରକାର ସମସ୍ୟା ଅଛି ବୁଝିପାରିଲି ଆଗେ ନିଜ ସେ ଆଗେ ମା ବାପା ତମର ସବୁ କାମ କରିଦଉଥିଲେ ଏବେ ନିଜେ ସବୁ କାମ କରିବାକୁ ପଡୁଛି। ବୁଝିପାରିଲ।
ଆଜ୍ଞା ଯୋଉଟା କହୁଛନ୍ତି ଆପଣଙ୍କର ଦାୟିତ୍ଵ ମୁଣ୍ଡ ଉପରକୁ ଆସିଯାଉଛି।
ବିଲ ଟିକେ ଯଦି ଏପଟ ସେପଟ ହେଇଯିବ ତାହେଲେ ଆପଣ କଣ କହିଲ ବୁଢୀ ଯିବେ।
ଆଜ୍ଞା ସେଇ ଜିନିଷ ମୁଁ ବୁଝିପାରୁଛି ଆପଣ ଯୋଉଟା କହୁଛନ୍ତି।
ଖାଉଥିଲେ ପିଉଥିଲେ ଖେଳୁଥିଲେ ବୁଳୁଥିଲେ କିଛି ନାହିଁ ଏବେ ମୋର ଗୋଡଟା ଖରାପ ହେଇଛି ମୁଣ୍ଡରେ ପ୍ରବଳ ଜ୍ୱର ଟେନସନ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ବୁଝୁଛି।
ସମସ୍ୟା ଅଛି ଆଉ ଗୋଟେ ପ୍ରକାର ସମସ୍ୟା ନାହିଁ। ଯେ ଆଉ ଅବଶ୍ୟ ସେଦିନ ଭଲ ଥିଲା ବୁଝିପାରିଲେ।
ଆଜ୍ଞା ସେ ସବୁ ଦିନକୁ ଖରାପ ତ ଆମେ କହିପାରିବାନି। ଭୁଲି ବିି ଯାଇଥିଲେ ଆମେ କିଛି ଖରାପ କହିପାରିବାନି କାହିଁକି ନା ସେ ସବୁ ହଉଛି ଅତୀତ ଯୋଉଟା ଯୋଉଟା ବିତି ଯାଇଛି ସେ ସବୁ ଜିନିଷ ହଉଛି। ହୀରା ଯୋଉଟା କୁହନ୍ତି ହୀରା ସହିତ ସମାନ।
ଆପଣ ଠିକ କଥା କହୁଛନ୍ତି ଆମେ ସୁନା ପାଇବାକୁ ଚାହୁଁଥିଲେ ସମସ୍ତେ ବୁଝିପାରିଲେ। ଆମେ କେମିତି ଉଁ ବିଦ୍ୟାଳୟରୁ ପଳେଇବା ଉଚ୍ଚ ବିଦ୍ୟାଳୟକୁ ଯିବା।
ଆଜ୍ଞା ନିଜ ସ୍ଵାଧୀନ ରେ ରହିବା ସବୁ କିଛି କରିବା ଏଇ ସବୁ ଚିନ୍ତା କରୁ ଥିଲେ ହେଲେ ଏବେ ଯେତେବେଳେ ସବୁ ମିଳି ହିଁ ଗଲା
ହଁ ଆଉ କିଛି କଣ କହିଲେ ହୀରା ଆଉ ଛାଡିକି ଆମେ ସୁନାକୁ ଆପଣେଇଲେ ବୁଝିପାରିଲେ। ଯେହେତୁ ସୁନା ବି କିଛି କମ୍ ନୁହେ ସୁନାକୁ ଆପ୍ ଆପଣେଇକି ବି ତମେ ହୀରାକୁ ସୁନା ଦି ଦୁ ଦୁହେଟାକୁ ରଖିପାରିବ ବୁଝିପାରିଲେ। ନେ ବହୁଚ ଯେତେବେଳେ ଆପଣଙ୍କର ସବୁ ସରିଯିବ ପାଠ ପଢା ଆପଣ ଚାକିର କରିବେ ଭଲ ସ୍ତରରେ ଯାଇ ପହଞ୍ଚିବେ। ଗାଡି ଘୋଡା ସବୁ କରିଦେବେ ନିଜ ପାଖରେ ପଇସା ପତର ସବୁ ଥବ ନିଜେ ଯାହା ଚାହୁଁଥିବ ତାହା କରିଥିବେ ସେତେବେଳେ ତମର କହି ଉଁ-ଉ କଣ କହିଲେ ଜାଣିପାରିବ ଯେ ମୁଁ ବହୁତ କିଛି-ଇ-ଇ-ଇ ମୁଁ ଜୀବନରେ କରିଦେଇଛି ଆଉ ସେଥିପାଇଁ ମୁଁ ଆଜି ଉଚ୍ଚ ସ୍ତରରେ ଅଛି ବୁଝିପାରିଲେ। ଆଉ ତା ପୂର୍ବକୁ କ ତ ଆପଣ ଫେରି ପାରିବେନି ଯଦି ପୂର୍ବରୁ ତମେ ଭଲ କରିଥବ ବୁଝିପାରିଲେ ତାହେଲେ ତମ ଭବିଷ୍ୟତରେ ତମେ ବହୁତ ଉଚ୍ଚକୁ ଯାଇପାରିବ ବୁଝିପାରିଲେ।
ଆଜ୍ଞା ଆପଣ ଯୋଉଟା କହୁଛନ୍ତି ଏକଦମ ଠିକ କଥା କହୁଛନ୍ତି ଆମେ ଅତୀତକୁ ମନେ ପକେଇ ଆମର ବର୍ତ୍ତମାନକୁ ତ ନଷ୍ଟ କରିବା ତା ହଉଛି ବୋକାମି ଯୋଉଟା କୁହନ୍ତି ଆଜ୍ଞା। ଅ-ଅ-ଅ ସେଇ ଜିନିଷକୁ ମନେ ରଖିକି ଧ୍ୟାନ ରେ ରଖ ଖିକି ଆମେ ସେଇ ଜିନିଷ ଗୁଡାକ ଆଗକୁ ଆଗକୁ ବଢିବା କଥା। କିନ୍ତୁ-ଉ-ଉ ଏଇ ସବୁ ଜିନିଷକୁୁ ସବୁଦିନ ମନେଇ ପକେଇବାଟା ଠିକ ନୁହଁ। ହେ ଆମେ ଯୋଉ ମୁଁ ଯେ ଯେହେତୁ ମୁଁ ବିଦ୍ୟାଳୟକୁ ଭେଟ କରିଥିଲି। ସେଥିପାଇଁ ଏଇ ଜିନିଷ ସବୁ ମନେ ପଡିଲା ଆଉ ସେଇ ଜିନିଷକୁ ଅ-ଅ-ଅ ଦିନେ ବସି ଭାବିକି ମନେ ପକେଇଲେ ବି ମନକୁ ଟିକେ ହାଲକା ଲାଗେ ଆଉ ଶାନ୍ତି ଲାଗେ ସବୁ ପ୍ରକାର ଚିନ୍ତା ଅ-ଅ-ଅ-ଅ ଦୁଇଧା ସବୁ ଏ ସବୁ ବ୍ୟସ୍ତତା ଭିତରେ ଯଦି ଆମେ ଟିକେ ନିଜକୁ-ଉ ସମୟ ଦେବା ଆଜ୍ଞା।
ଶୁଣନ୍ତୁ ମୁଁ ରଖୁଅଛି ମୁଁ ଆପଣଙ୍କୁ କିଛି
ଆଜ୍ଞା ଆଜ୍ଞା ଆଜ୍ଞା ବନ୍ଧୁ ଆଜ୍ଞା ବନ୍ଧୁ ଆପଣ
କରି
ଆଜ୍ଞା ଆଜ୍ଞା ବନ୍ଧୁ। ଆଜ୍ଞା ବନ୍ଧୁ ଆଜ୍ଞା।
ନମସ୍କାର ବନ୍ଧୁ ରହୁଅଛି। କଟୁ ନେଇଁ।